ହଁ କୁହ ହେଲା।
କାଣ ଏମିତି ଏତିକି ସ୍ଲୋ ସୁଭୁଛି ଏଇଟା।
ହଁ କି ସ୍ଲୋ ସୁଭିବ।
ଏତେ ଶ୍ଲୋ।
କେତେ ଶୁଭେ ତମର କଣ ଫୋର୍ ସେମିଷ୍ଟର
ନାଇ ଏବେ ତାହେଲେ ଯୋଉ ମାର୍କେଟ ଧରେନି ମୁଁ ଯିବି ସାଉଣ୍ଡ ହେବ ଇଏ ହେବ ସେ କଟିଯିବ।
ନା ତ
ମାନେ ଯୋଉ ଗଡ଼ଗଡ଼ ମାନେ ଏଇଟା ଇଏ ହେବ।
ହେଲା
ମାନେ ଭ୍ୟାଲିଡ଼ିଟ ହେବ ଯୋଉ ସାଉଣ୍ଡ ହେବ ଇଏ ହେବ।
ହଁ ହଁ ସବୁ କୁହୁ କିନ୍ତୁ ଭାଷା କହିବନି ଆଉ ଯାହା କହୁଛ କୁହ।
ଆ ଗାଡ଼ି ସାାଉଉଣ୍ଡୁ ଫାଉଣ୍ଡୁ କଲେ ହେବ।
ହଁ ହଁ ସବୁ ହେବ ସେମାନେ କଥା ଖାଲି କହୁଛନ୍ତି କିନ୍ତୁ ଭାଷା ନହେବା କହିବା ଦରକାର।
ଏଇ ନନସ୍ତପ୍ କଥା ହେବ କି ରହି ରହି କଥା ହେବ।
ରହି ରହିକି ନନ୍ଷ୍ଟପ କୁ କଥା ହେବ।
ହୁଁ ହୁଁ
ତମ ମୁଣ୍ଡ ଖରାପ ହେଇ ଯିବ ଦଶମିନିଟି ଗପିଲେ।
ହୁଁ ଦଶମିନିଟ ଗପିବୁ କଣ ଅର୍ଡର୍ ଦେବୁ ମୁ ପଠେଇବି ମତେ ତ ସବୁବେଳେ ଅର୍ଡ଼ର ଗୁଡ଼ା ଡାକିବୁ। ହେଲା ଅର୍ଡ଼ର ଡାକିବୁ ମୋର ଅର୍ଡ଼ରରେ ପହଞ୍ଚେଇ କରିକି ଦଶମିନିଟ୍ ହେଇଯିବ ତମର ଶହେ ମୋର ଶହେ ଆଉ
ଆଉ ଗଲା ତ
ଆଁ
ହଁ
ଆମେ ଯଦି ଗୀତ ଫୀତ ବଜେଇକି ସେ ଯଦି ମାନେ କଲରେ ଗୀତ ବଜେଇ ଦେବୁ।
ନା ନା ହବନି ସେମାନେ
ମୁ କହିଲି ଧର କଲରେ ଗୀତ ବଜାଇଦେବୁ ସେଇଟା କଣ ହେବ।
ତାଙ୍କର କହିବା କଥା ସେ ଆପରେ ସେମାନେ ଲୋକଙ୍କ କଥା କଥା ନଉଛନ୍ତି ମାନେ ଗାଁଉଲି ଭାଷା ସବୁ ହେଲା ସେମାନେ ଶି ଗାଉଁଲି ଭାଷା ସବୁ ସେମାନେ ଶିଖ ଖିବାକୁ ଚାହୁଁଛନ୍ତି ସେମାନେ ଦଶମିନିଟ ପ୍ରତି ଲୋକର କଥାଟାକୁ ରେକର୍ଡ଼ କରି ନଉଛନ୍ତି।
ନେଇକି କଣ କରିଛନ୍ତି?
ତାଙ୍କର କଣ ଆପ ଫାପରେ ଏଡିଟ କରିବାକୁ ରଖୁଥିବେ।
ତମର କେତେଟା କଲ୍ ହେଲାଣି?
ମୁଁ ତ ତମକୁ ଲଗେଇଲି ଦିଟା
ଜମା
ହୁଁ ଆଉ ଯାହାକୁ ମୁଁ ମେସେଜ୍ କରୁଛି ସେ କହୁଛନ୍ତି ହଁ କରିବୁ। ଉଠୁ ସେ କଲାବେଳକୁ ବ୍ୟସ୍ତ ରହୁଛି ମୁଁ କଲାବେଳକୁ ସେ ବ୍ୟସ୍ତ ରହୁଛି ଆଜି କିନ୍ତୁ କଲ୍ କରିବି ଆଉ ଗୋଟେ ଦିଟା କରି ସରିଦେଲେ ଯିବ କାହାକୁୁ
ଏଇଟା ଟି କଲ୍ ଟ୍ୟାକ୍ସ ପଳେଇଲା ପରେ କଣ ହେବ
ତାପରେ ସେ ବୋଧେ ଦେବେ ଯୋଉ ମୁଁ ତାକୁ ଫୋନ୍ କରି କହୁଥିଲି ବୋଲି କହିଲି କଲ୍ ନା କଣ ନା ତମର ଇଏ ହେଇନି। ସେ ମ୍ୟାଡ଼ାମ୍ ଆସି କହିଲେ ତମକୁ କାମ ଆସିବ। ମତେ ହେଲେ ସେଇଗୁରା ଦିଅନ୍ତେ ରେକର୍ଡିଙ୍ଗ ଗୁରା ପଠାନ୍ତେ ମୁଁ ତାକୁ ଟାଇପ୍ କରିଦେଇଦିଅନ୍ତି। ଗ ଗପି କଲେ ଭାରି କଷ୍ଟ ମତେ।
ନାଇଁ ନାଇଁ ସେ ଖାଲି କଲ୍ ମାନେ କଲ୍ ଯଦି ଟ୍ୟାକ୍ସ ନଥିବ କଲ୍ କଲେ ପଇସା ମିଳିବ।
ନା ନା କଲ କଣ ସବୁବେଳେ କି କଲ ମାନେ ତମକୁ ତିନି ଘଣ୍ଟା ମାନେ ଛ ତିରି ଅଠର ଶହେ ଅଶିି ମିନିଟ୍ ତମେ ଗପିବ।
ହୁଁ।
ଗୋଟେ ମାସରେ ସଇଲେ ସଇଲା। ହଁ ମାନେ ଗୋଟେ ମାସରେ ତୁମେ ତିନି ଘଣ୍ଟା କଥା ହେବ ହେଲା ସେ ତିନି ଘଣ୍ଟ ସରିଗଲେ ସରିଲା ତମର ଆଉ କେବେ କଲ୍ କରିବନି କାହାକୁ।
ପ୍ରତ୍ୟେକ ମାସରେ କିନ୍ତୁ କରିବାକୁ ପଡ଼ିବ।
ହୁଁ।
ପ୍ରତ୍ୟେକ ମାସରେ କିନ୍ତୁ କରିବାକୁ ପଡ଼ିବ କଲଟା।
ପ୍ରତ୍ୟେକ ମାସ ନୁହେ କେବଳ ଗୋଟେ ମାସ।
ଓହୋ। ଆଉ ମାନେ କ ୟାର ଆଉ ଆସୁନଥିବ ସୋନାଲିର। ସୋନାଲିରେ ଆଉ ଆସୁନଥିବ।
ନାଇଁ ତାର ଆଉ ହଉନି।
ଓହୋ। ନହେଲେ ତା ସହ କଥା ହେଇଯାଇଥାନ୍ତ ଆଉ ନା।
ଯିଏ କରିଦେଲା ତାର ଦି ତିନି ତିନି ଦିନରେ ଲାଗିପାତିକି ସଇଲେ ସଇଲା ଯେ ତାର ଗୋଟେଏ ଦିନ କରିଦେଉ‌। ଏମତି ଆଉ।
ଓହୋ ମୋର ତ ଏପର୍ଯ୍ୟନ୍ତ ଟ୍ୟାକ୍ସ ଦେଖଉନି ଆଉ।
ଟିକେ ପଚାରିବେ ସେ ବି ତମରେ କରିଛି କି ନାଇଁ କେଜାଣି ତମେ ତମେ କଲ୍ ଲଗେଇଲେ ଜଣା ପଡ଼ିବ। କାଟିବନି କଲ ଦଶ ମିନିଟ୍ ହେଲେ ଯାଇଁ ହବ କଲଫୁଲ କାଟିବନି।
ଦଶ ମିନିଟେ ଯାଇଙ୍କି ହବ।
ହୁଁ ଅଧାରୁ କାଟିଦେଲେ କିଛି ଲାଭ ନାହିଁ।
ତମେ ତ ଏଇ ବାହାନାରେ ଚାଲକ ହେଇଗଲ।
ମାନେ
ଆଉ ତ ମତେ ବାହାନାରେ ଦ ଦଶ ମିନିଟ୍ କଥା ହବ ନା।
ହଁ ମୁଁ ଏ ବାହାନା ଦଶ ଦଶ ମିନିଟ କଥାବି ତ ମୋ ଦେହରକୁ କିଉଁ ଯାଉନି ନା।
ମୋ ଦେହରେ କାହିଁ ଯିବନି ମୁଁ କଥା ଏତେ ଆଣିବି କୋଉଠୁ। ଆରେ ହଁ ସତେ ଭାଇ ସତ୍ୟ ଭାଇ କହିଲା ଆଉ ଆଁ।
ତମେ ସମଶ୍ କ ସହ କଥାହେଇପାରିବନି।
କହିଲା ଭାଉଜ କୁ କାହିଁ ପୂରେଇନୁ।
କୁହ ଆଗେ ଆମେ ଦେଖୁ। କଣ କେମିତି ହୋଉଛି ତାପରେ ଭାଉଜ କୁ ପୁରେଇମୂ ଭାଉଜ କଥା ଜାଣିଛି ଯେ ହଉ ମୁଁ ଏଟା ଦେଖେ କେମିତି କଣ ହେଉଛି ମୁଁ ଏଟା ହେଲେ ମୁଁ ସମସ୍ତଙ୍କୁ ପୁରେଇ ଦେବିନି।
କି ଏକା କେମିତି କରିଦବ ଆଉ ଭାଉଜ ନ ହୋଉ କଣ୍ଡେଇ
ତମେ କହିବ କଣ୍ଢେଇ କହିଲେ ହେଲା ତା ଭଉଣୀ ମାନଙ୍କୁ ବି ଆଡ଼୍ କରିନି ସିଏ କହିବା କଥା ମୁଁ ଦେଖ ଦେଖିକୀ ଜିନିଷଟା କେତେ ଦୂର ଠିକ କେତେ ଦୂର ଭୁଲୁ ହେଲା ହେଲା ପରେ ତାପରେ ମୁଁ ସମସ୍ତଙ୍କୁ କରିଦେବିନି। ଆଉ ମୋତେ ତ ଭଲ ଭାଉଜ କରୁଦେଲେ ଡେଲି ଦଶ ମିନଟ୍ ଲେଖେ ଭାଉଜ ଶ ଗପିଲି।
ଆଗେ ଆଡ଼ କରିଦଉନୁ କେତେ ଠିକ୍ କେତେ ଭୁଲ ଦେଖିବା ପଛରେ। ସେ ଯୋଉ ତାଙ୍କର ଅଲଗା ନମ୍ବର ଅଛି ଅଲଗା ବ୍ୟାଙ୍କ ଆକାଉଣ୍ଟ ଅଛି।
ଗୋଟେ ଲୋକ ସିଏ ଛଅ, ଗୋଟେ ଲୋକ ସିଏ ଛଅ ଥର କଥା ହେଇପାରିବ।
ହେଲା ଆଉ ଭାଇ ଯୋଉଠି ଡେଲି ଫୋନ୍ କରିଥିଲେ ହେଯଆନ୍ତା। ମୁଁ ଦେଖୁଛି ନା ଏ ଜିନଷଟା କଣ ଠିକ୍ କଣ ଭୁଲ ମୋ ଇଏ କରିବି ନହେଲେ ମୁଁ ତ ସମସ୍ତଙ୍କୁ ଲଗେଇ ଦେବି ମୋର ଯେତେ ଅଛନ୍ତି। ହଁ ପୂଜା ଟାକୁ କଣ ପାଇଁ ଆଡ୍ କରୁନି କାହିଁ ସେଟା ସୁଦି ଦଉଛୁ ଖାଲି ଟିକେ ଟିକେ କଥାରେ।
ଯାକୁୁ
ଆମ ପୂଜାଟାକୁ ଆଡ଼୍ କରିଦିଅନ୍ତି ଯେ ସେ ସୋଧୁଛି ଖାଲି ଟିକେ ଟିକିଏ କଥାରେ।
ନାଓ
ସେ ହଁ ଏଟା ତା ପାଖରେ ରହିଲେ ପାଗଳ ହେଇଯିବ ଶୋଧୁଛି ଖାଲି ଟିକେ ଟିକେ କଥାରେ। ସେଦିନ ସିନା ତାଙ୍କ ଘର ଭିତରେ ସିଏ ଗୋଟେ ହାପି ହଁ ସେ କଥା ଭାଷା କହିବନି।
ଭାଷା କହିଲେ?
ଭାଷା ସେମାନେ ମନା କରୁଛନ୍ତି ଭାଷା
ହଁ ଯେ ଜଣେ ଭାଷ ଟା ଜଣେ କହିବ।
ଏବେ ତୋମେ କହିବ ଯେ ତୋମେ ଆଉ କାହାକୁ ଫୋନ୍ କରିକି, ମୋତେ କୁହନି। ତୋମ ପାଇଁ ଏଇଥିରେ ଠିକ୍ ହବ କଥା ହବ ଠିକ୍।
ଆଁ,
ତୋମେ ଏଇଥିରେ କଥା ହବ ଠିକ୍, ତୋମେ ଏଇଥିରେ କଥା ହବ ଠିକ୍ ଶୋଧିପାରିବନି ମୋତେ।
ମୁଁ ଭି ଟାଇମ୍ ଟା ଦେଖୁଥିଲି ଜମା ପାଞ୍ଚ ମିନିଟ୍ ହେଇଛି।
ହଁ ହଉ ମୁ-ମୁଣ୍ଡ କଣ ହେଇଯିବନି ଆଉ।
ମୁଣ୍ଡ କଣ ମୁଁ ପୁଣି ଖାଇବାକୁ ଯିବି ଇଏ କରିବାକୁ ଯିବି।
ନାଇଁ ସିଏ କଣ କହିଲ ସତ କଥା ତୁମେ ଆଉ କାହା ସହ ଦଶ ମିନିଟ୍ ଏଇନା ଆରାମରେ ଗପିବ, ହେଲେ ସ ତେ ଫୋନ୍ କର ମୁଁ ଆରାମରେ ଦଶ ମିନିଟ୍ ଅଧଘଣ୍ଟା ଗପି ଦେବ। ଟିକନୁ ଫୋନ୍ କରୁନି ଏଇନା ଗପି ଦବ ଖାଇ ଖାଇକା, କିନ୍ତୁ ମୁଁ ଫୋନ୍ କଲେ ତୋମର ଗୋଟେ ଏମିତି ମାଇଣ୍ଡ ମାନେ ମାଇଣ୍ଡ ଟା ସେଟପ୍ ହେଇଗଲାଣି କିଏ ଫୋନ୍ ନ କରୁ ଆଉ ଯଦି କରୁଛି ଗୋଟେ ମିନିଟ୍ ଭିତରେ କାଟିଦବ ମୋ କତୁରୁ।
ଆଉ ଧର ଜଣେ ଏମିତି କଥା ହଉଥୁବୁ ଗୋଟେ କଲ୍ ଟେ ଆସିବ କଣ ହବ?
ତୋମ କଲ୍ ଆଇଲେ ତୋମ କଲ୍ ବାଜିବ?
ବାଜିବ? ଏଇ କଲ୍ ଟା ଧର କଟିଗଲା ପାଞ୍ଚ ମିନିଟ୍ ଜମା ହେଲା କଣ ହବ କି?
କଣ ହବ ମୁଁ କହିପାରିମିନି, ଏତେ ମୁଁ ଏତେ ବଡ ପାଠ ପଢିନି।
ହୁଁ, ସେ ସୋନାଲି କାହିଁ ମୋର କରିନି ତାର ମୋର କଥାବାର୍ତ୍ତା ଆଜି।
ତା ସହ ଗପୁନ।
ତା ‌ସହିତ କାହିଁ ଗପିବି? ତା ସହିତ ଗପିଲେ ମୋର ତିନି ଦିନ ହେଲା ହେଇନି। ମୁଁ କୁହନ୍ତିନି ତାକୁ।
ତୋମ ପାଇଁ ମୋର ହଉନି ଆଉ, ତୋମେ କହୁନ କିଛି ବୋଧେ ତା-କରିନ କି କଥା ହଉ ନ ବୋଧେ।
ତୋମର ହେଲେ ତୋମେ ଆଗେ ସତ୍ୟ ଭାଇର କରିଦବ।
ହୁଁ।
ତା ପୂର୍ବରୁ ଭାଉଜର କରିଦିଅ।
ଉଁ,
ତୋମେ କାହିଁକି ତାଙ୍କୁ କହୁଥିଲ? ସେ ଖରାପ ଭାବିଥିବ, କଣ୍ଢେଇ କରିଦେଲା ଆମକୁ କହିଲାନି।
ଉଁ, ହୁଁ,।
ତୁମେ ଖରାପ କରେଇ ଲାଗି ମୋତେ ସବୁଆଡ଼େ ଚେଷ୍ଟା ଚାଲେଇଛି ମୁଁ ଦେଖୁଛି।
ଖରା ମରା ତମ ଆଡେ ସମସ୍ତେ ଚେଷ୍ଟା ଚାକେଇଚ ସବୁଆଡେ।
ହଉ ତମେ ତାଙ୍କୁ କହିଥାନ୍ତ ଯଦି ସେ କହିଲେ ହଁ ସବୁଥିରେ ହେଇପାରିବ।
ଆଁ।
ସବୁ ଥରେ ହେଇପାରିବ।
ହ୍ୟାଲୋ।
ଦୟାକରି ଫୋନ୍ ଟା କାଟିଦେଲ ଆମର ସେ ଟଙ୍କା ନପା।
ଆରେ ନାଇଁ ପଇସା କଥା ନାହିଁ ସେ ଲିକୁ ଆସିଛି ତ ପଖାଳ ଖାଇ। ମୁଁ କହିଲି ଆସେ ଏଠି ଭଲ ପଖାଳ ମିଳିବ ସେ ମୋ ପାଖରେ ଠିଆ ହେଇଛି। ତାପରେ ନ ତମେ ଆମର ଏଇଟା ଦଶ ମିନିଟ୍ ହେଲେ ମୁଁ ତାକୁ କ ଇଏ କରିକି ଯାନ ଚାଲିବୁ ପଖାଳ ଖାଇବୁ। ମୁଁ ବାଇକରେ ଯାଆନ୍ତୁ ଯେ ଆଁ
ତମେନ ତମ ଆଉ ତିନି ମିନିଟ ଅଛି ସରିଯାଉ।
ହଁ ଯେ ତିନିିମିନିଟ ଅଛି ଯିବୁ ଯେ ମୋ କହିବା କଥା ବାଇକରେ ଗଲେ ସାଉଣ୍ଡ ସୁବିିଲେ ଚଳିବ ତ। କେମିତି ତମେ
ସିଏ କଣ ଗୋଟେ ଜାଗାରେ ବସିକି କଥା ହବ ଯିଏ ପୁଣି ଜିବା ଆସିବା କରୁଥିବେ ଗାଡ଼ି ଘୋଡ଼ା ଚାଲିଥିବ
ହୁଁ ହୁଁ ହୁଁ ଆଉଟିକେ ଇନ୍ ଭ୍ୟାଲିଡ଼ ଯଦି ହେଇଯିବ ଗୋଟେ କଥା କୁ।
କିଛି ହବନି। ଲୋକ ଝିଅ ପିଲାମାନେ ରୋଷେଇ କରିକି ଖଡ଼ ଖାଡ଼ ଛୁଆକୁ ପାଟି ଶୁଭୁଛି କଲ୍ କରୁଛନ୍ତି।
ନା ଭୟସ ଇଏ ରହିବା କଥା। ମାନେ କଲ୍ ରହିବା କଥା କଲ୍ ରହିବା କଥା। ହ୍ୟାଲୋ। ଭଲ ରହିଲେ ଆଉ ଭଲ ତେମୁ ଖାଇଲ କଣ ଆଜି ଗୁରୁବାରେ।
ରୁଟି ଡଲମା।
ଆଉ କଣ?
ଆଜି ଏକାଦଶୀ ଭାତ ଖାଇବିନି ଆଉ କଣ ଖାଇବି?
ଆଜି ଏକାଦଶ ଆଇଁଷ ଖାଇଲିଲେ ଚଳିବନି।
ତମକୁ ତ ମନା କରୁଛ ଏକାଦସିରେ ଖାଆନି ତମେ ତମ ଶୁଣନା ଖାଉଛ।
ହଉ ତାହେଲେ ଖାଇବିନି ଆଉ।
ହୁଁ।
ସକାଳକୁ କଣ ସାଧା ଫଦା ଟିକେ ଖାଇଦବା ଆଉ। ହରା କେମିତି ସିଆଡେ?
ଏଇଠି ଖରା ହେଉଥିଲା ମେଘ ହେଇନ ହେଲା ଯେ ଟିକେ ଥଣ୍ଡା ଲାଗୁଛି ଗରମ ମାନେ ପ୍ରବଳ ଗରମ ହେଉଛି।
ମେଘ ହେଲା ୟିଆଡେ ମେଘ ହିଁ ହଉନି।
ମେଘ ହେଲା ବୋଲି ଟିକେ ଥଣ୍ଡା ଲାଗୁଛି ଗରମ ହେଲା ଭଳିଆ ହଉଛି ଗରମ।
ଇଆଡ଼େ ଆମର ମେଘ ହିଁ ନାହିଁ।
ଆମେ ଏସିରେ ରହି ରହି ଜାଣିପାରୁନଥିଲୁ ନା ଗରମଟା। ସେଇଠି ପଇଁଚାଳିଶ ଛୟାଳିଶ ଡିଗ୍ରୀର ଗରମ ଆମେ ସମ୍ଭାଳି ଦେଉଥିଲୁ ଏସିରେ ରହିକି। ଏଠି ଚଉତିରିଶ ପଇଁତିରିଶ ଡିଗ୍ରୀରୁ ଆମେ ସମ୍ଭାଳି ପାରୁନୁ।
ପ୍ରବଳ ଗରମ ହଉଛି ମୋବାଇଲ୍ ଫୋବାଇଲେ ଜବର ତାତୁଛି ଗରମ ପ୍ରବଳ। ଆଉ କଣ କୁହ?
ଆଉ କିଛି ନାହିଁ ହୁଁ।
କଣ କହୁନ?
ମୁଁ ଲଗେଇବି ତାଙ୍କୁ କଲ୍ ଆଉଥରେ।
କାହାକୁ? ହଁ ଲଗେଇନବ କାଲି ଆଉ
ତ ଲଗେଇଲି ତ ମୁଁ ତ ପଚାରିଲି ଆଉ କଲ୍ କରିିବ ତମେତେ ମନା କଲା।
କାଲି ମନା କଲି ଆଜି କଣ କଲି ଆଉ
ତାଙ୍କୁ ତ କହିଲି ସେ ଆଇିଲେ କଲ୍ ଲଗେଇଲେନି ସେ ତାଙ୍କର ଆଉ କଲ୍ ବି ଲଗେଇଲେନି ମୋତେ
ହୁଁ ହୁ
ତେ ଲୁଗା ନେଇ ଆସିଥିବ। ତାଙ୍କ ପାଇଁ ଲୁଗା ନେଇଆସିଥିବ ଆସିଲା ବେଳକୁ।
ହଁ ଦେଖିବା ଲୁଗା ଦେଇ ଯିବି ଆଉ।
ହ ତାଙ୍କୁ ପଚାରିକି ଭିଡ଼ିଓ କଲ୍ କରିକି ନେହେଲେ ନେଇ ଆସିବ।
ଠିକ୍ ଅଛି
ଓୁ ହୁ ହୁ
ହଉ ରଖୁଛି।
ପହଞ୍ଚିଲି।
ହ ହଁ ରଖୁଛି।
ପନ୍ଦର ଶହ।
ଆ ହେଇଗଲାଣି ଦଶ ମିନିଟ୍ ପରେ